ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଭାଇ, କଣ କରୁଛ?
ଏଇ ବସିକି ଟିକେ ନୋଟ ଲେଖୁଥିଲି ଆଉ।
ଓହୋ। ଆଉ ନାସ୍ତା ଫାସ୍ତା କଲଣି।
ନାଇଁ କରିନି। ଏଇ ଜଷ୍ଟ ଡାକୁଥିଲେ ଘରେ। କରିବାକୁ। ମୁଁ କହିଲି, ଆଉ ପାଞ୍ଚ ମିନିଟ ଯାଉ। ଟିକେ ଲେଖୁଛି। ଲେଖି ସାରେ।
ଓହୋ।
ତମେ କରିସାରିଲଣି।
ନାମ ମୁଁ କିଛି କରିନି। ମୁଁ ଏଇଠି ଟିକେ ଏମିତି ପାଠ ଫାଠ ଟିକେ ପଢି ଦଉଥିଲି ଆଉ।
ଭଲ ପଢ। ଯେତେ ପଢିବ ଭଲ।
ଆଉ କି ନୋଟ୍ ଲେଖୁଥିଲା?
ଏଇ ମ୍ୟାଥ ଦିଇ ଚାରିଟା ନୋଟ ଦେଇଥିଲେ କରିବାକୁ। କରୁଥିଲି ଆଉ।
ଓହୋ।
ଆଉ ତ। ତମର ଆଜି ନାସ୍ତାରେ କଣ କରୁଛନ୍ତି?
ନାସ୍ତା କିଛି ହେଇନି। ଭାବୁଛି ଡାଇରେକ୍ଟ ନାସ୍ତା କିଛି କରିବିନି। ଡାଇରେକ୍ଟ ଖାଇବି ଆଉ। ରାତି ଖାଇବା ଆଉ।
ରାତି ଖାଇବା କଣ ହେଇଛି ଆଜି?
ହଁ, ସେ ଯୋଉ ରୁଟି ଭଜା ଆଉ। ଆଜି ଆଉ। ବାପା ନଥିଲେ। ଏବେ ଆଇଲେ ତ, ଏଇ ଡିଉଟିରୁୁ ଆଉ। ତାପରେ ରୋଷେଇ ଚାଲିଛି ଖାଇବୁ ଆଉ। ପଢାପଢି ଚାଲିଚି। ପଢା ସଇଲେ। ଖାଇବୁ। ଖାଇପିଇ କି ଖାଇ ପିଇ ସାଇଲା ପରେ, ଆମ ମେଜକୁ ଖାଇବା ଦିଆହବ। ସେ ଖାଇ ସାରିଲା ପରେ, ସେ ତାକୁ ନେଇକି ଯିବୁ ବୁଲିବା ପାଇଁ। ସେ ଦୁଇ କରିବ ଦୁଇ ଯିବ, କି ମୁତିବ କି ବୁଲିବ।
ବାହାରେ କେତେ ସମ
ଏ ପାଞ୍ଚ ମିନିଟ ତଥାପି, ରାତିରେ। ଯାହା ହେଇଗଲା କ କମ୍ପଲସରି। ଯିବ ବୁଲି ବାଲି ତା କାମ ସରିବ। ତାପରେ ସେ ଘରକୁ ଆସିବ। ତାପରେ ସଇଲା। ତାପରେ ଯାଇ ଯାହା, ଶୋଇବ କି ତମେ ଯାହା କରିବ।
ଆଉ ରାତିରେ ଆଉ ଗେମ୍ ଫେମ ଖେଳୁନ।
ନା ରାତିରେ ଆଉ ଗେମ୍ ଫେମ୍ ଖେଳୁନି। ଶୋଇପଡୁଛି।
ସକାଳୁ କେତେବେଳେ ତମେ ଉଠୁଛ।
ଏହେ କୁହନା। ଆଗରୁ ଯାହା ଟିକେ ଜଲ୍ଦି ଉଠୁଥିଲି। ଏବେ ଯାହା ଉଠୁଛି ମୁଁ। ସାତଟା, ସାଢେ ସାତଟା ନହେଲେ ମୋ ନିଦ ଭାଙ୍ଗୁନି।
ଗପରେ।
ହଁ। ମାନେ ୟାକୁ ଜଣେ। ମୋର ଭାଙ୍ଗୁନି ବା ସାତଟା ପନ୍ଦର। କୋଡ଼ିଏରେ ଯାଇକି ଉଠେମୁଁ।
ହୁଁ।
ଉଠିକି ମୋ ନିଦ ଛାଡ଼ିନଥିବ ଅଧା।
ହଁ।
ହଁ ବା। ଏବେ କଣ ଏତେ ନିଦଲାଗୁଚି, ମୁଁ ଜାଣି ପାରୁନି। ଆଗରୁ ଏତେଲାଗୁନଥିଲା। ଛୋଟବେଳେ ନୁହଁ ମ ଏଇକେତେଦିନି ତଳକଥା। କଥା କହୁଛି ମ। ମୁଁ ଏଇ ମାସ ଦି ମାସ ପୂର୍ବ କଥା କହୁଛି। ଏବେ ମୋ ସେଇୟା ହଉଛି। ଦିଇ ମାସ ପୂର୍ବରୁ ଏମିତି କିଛି ନଥିଲା।
ହୁଁ। ଛୋଟବେଳେ ଆଗେ ଗୋଟେ ଟେନସନ ଥାଏ, କେମିତି ସକାଳୁ ଉଠି ଟ୍ୟୁସନ ଟା ଯିବି।
ହଁ। ହଁ। ହଁ। ଟିଉସନ ଟା ଯିବି। ଆଉ ଟିଉସନ ରେ ଯେଉଁ ପାଠ ଟା ଦିଆହେଇଥିବକଣ ମାଡ ହବନି ତ।
ହୁଁ।
ହେ ହେ ଆଜି କରିନି ପାଠ କଣ ହବ।
ହଁ।
ଏଇସବୁ ଚିନ୍ତାଧାରା। ସ୍କୁଲ ଗଲେ ବି ସେଇ ଚିନ୍ତାଧାରା। ଏଇ ଶଳା ଆଜି ତ ପାଟିକରିବେ ପାଠକରିନି। କଣ କରିବି ଗୋଟେ ବାହାନା କରିଦେବା।
ଆ ଯଉ। ନୀତିରୀତି ଯାଉ। ଜଲଦି ଜଲଦି ମାନେ ପାଠ ଫାଟ କିଛି ନ ଦିଅନ୍ତୁ ଜଲ୍ଦି ପଢେଇକି ଛୁଟି କରିଦିଅନ୍ତୁ। ସବୁବେଳେ ବସିକି ଭାବୁଥିବ।
ହେଲା। ହଁ ସବୁବେଳେ ବସି ଭାବୁଥିବ ଛୁଟି ହେଲା। ଟିକେ ଛୁଟି ହେଲେ। ଯେତେବେଳେ ଛୁଟି ହେବା ଦଶ ମିନିଟ ଥିବ ସେ ଗୋଟେ ଅଲଗା ଖୁସି।
ଘଣ୍ଟା କଣ ଚାଲୁଥିବ କି ଘଣ୍ଟାପା। ସେଇଠି ରହିଲା।
ହଁ ହଁ ସେଟା ତ ଠିକ।
ତାପରେ ତମେ ତ ଖେଳୁଥିବ ସେତେବେଳେ ଟାଇମ୍ ଟ ସାଙ୍ଗେ ସାଙ୍ଗେ ପଳେଇବ।
ହଁ।
ମୋ ଦିନେ ଦିନେ ପାଠ ଦେଇ ଦେଇଥିବେ ଯେ ଲେଖିବାକୁ ମୁଁ ରାତି ବାର ଗୋଟେ ଯାଏଁ ଲେଖିବି। ସମସ୍ତେ ଆମ ଘରେ ଶୋଇପଡିିଥିବେ ମୁଁ ମୋର ଏକୁଟିଆ ବସିକି ଲେଖୁଥିବି।
ହଁ ମୁଁ ବି ସେମିତିଆ। ମାନେ ମୋର କଣ ନଥାଏ ତ ନଥାଏ ଏଇ ଯୋଉ ଏଥର ପ୍ରାକ୍ଟିକାଲ ଏକ୍ଜାମ। ମୁଁ ଏ। ମୋର୍ ସେମିତି ମୁଁ ସବୁ ମୁଁ। ମୁଁ ଜାଣିଛି ମୋ ରାତିରୁ ଯଦି ନିଦ ଭାଙ୍ଗିବ ନ ଭାଙ୍ଗିବ କି ନହେଲେ ଲେଖାଲେଖି ଟେ ହବ। ମୁଁ ହେଇଥିପାଇଁ ଲେଖୁଥିବି ରାତି ଯେତେଟାରେ ସରୁ।
ନା ମୁଁ। ମୁଁ ଭରସା କରେ ନା ମୁଁ ମୋର। ମୁଁ ଯେ ସକାଲୁ ଠୁ ଯେ ଘର ଛାଡୁ ହୁଁ
ନାଇଁ ମୁଁ ଡରୁଥାଏ ସେମିତି କରୁଥିବି।
ଡ୍ରଇଂ ତ ବଢିଆ କରେ ଆଉ
ଏହା କରୁଥିବି କରୁଥିବି କରୁଥିବି ଯେତେବେଳେ ସରିବ ଯାଇ କି ଶୋଇବି। ଆଉ ବେଳେ ବେଳେ ପ୍ରୋଜେକ୍ଟ ପ୍ରୋଜେକ୍ ଦେଇ ଦିଅନ୍ତି ତେଣ୍ଟ ଟାଇମ୍ ରେ କରୁଥିବି କରୁଥିବି ତୁବିସ ଯେତେବେଳେ ସରିବ ଯାଇ କି ଯା
ହୁଁ।
ହୁଁ।
ଧର ଆମର ଯଉ ପାଠ ଦିଆଯାଇ ଧର ମୁଁ ଭାବି ନିଅ ସକାଳୁ ଉଠିି କରି ସକାଳୁ ଦେଖିଲା ବେଳକୁ ଶୋଇ ପଡିବି ଯେ ସକାଳୁ ଆ ନିବି ମୁଁ ସେୟାକୁ ଯେତେ ରାତି ହଉ ମୁ ତକୁ କରି ସାରି ଦେଇକି ଟେନସନ ତଥ୍ୟ ଯେମିତି ସକାଳୁ ପୁରା ଆରାମ ସେ ଶୋଇବି ସକାଳୁକୁ ଯେମିତି ଉଠିବି।
ହଁ ବା ଆଉ ଡ୍ରଇଂ ଫ୍ରଇଂ ବି ଆଉ କିଛି କରିନି ଏବେ।
ହୁଁ।
ଇଚ୍ଛା ହଉଛି ହେଲେ କରିନି ଆମ ସାର୍ ଗୋଟେ ଦେଇଦେଇଛନ୍ତି ତାଙ୍କ ମାଆଙ୍କ ଡ୍ରଇଂ ବନେଇବା ପାଇଁ।
ହଁ ବନେଇ କି ଦବ ଆଉ କୋଉ ସାର କମ୍ପୁଟର ନା କଲେଜ?
ନାଁ କମ୍ପ୍ୟୁଟର।
ପେନସିଲ ନା ପେନ୍ ନାଇଁ ନା କଲଲ
କିଏ ଗଲେ ତ ତୁ ଯେମି ଯେମାନେ ତମକୁ ଯେମିତି ଠିକ ଲାଗିବ ସେମିତି କରିକି ଦବ ଆଉ।
ହୁଁ ସିଏ ବୋଧେ ତାଙ୍କ ମାକୁ ଗିଫ୍ଟ ଦେବେ ନା କଣ ନହେଲେ ଘରେ ଘରେ ଟାଙ୍ଗିବେ ନା କଣ। ଦେଗିଆ ଆଉ
ନୂଆ ଘର କରୁଛନ୍ତି ସେ ଟାଙ୍ଗିବେ ସେଇଥିପାଇଁ।
ହୁଁ ହୁଁ। ଡ୍ରଇଂ ଟାଙ୍ଗିବା ଭଲ ଲାଗିବ ଯେ କାନ୍ଥରେ।
ହୁଁ ଭଲ ତ ଲାଗିବ ଡ୍ରଇଂ ଟା ବି ସେଇଭଳିଆ ହେଇଥିବା ଦରକାର ମୁଁ ତ ଗୋଟେ ଡ୍ରଇଂ କରିଛି ତାକୁ ଆଜି ପର୍ଯ୍ୟନ୍ତ ଲଗେଇ ପାରୁନି ଘରେ।
ହୁଁ।
କଲର ଫଲର ଦିଆ ହେଇନି କଣ କଣ୍ଟା ଫଣ୍ଟା ମାରିବୁ ଆଉ ଲ ବଉ ଇଚ୍ଛା।
ଏ ତମେ ଯୋଉ ବନେଇକି ଦବ ତମ ସିଗ୍ନେଚର ଟା ତଳେ ମାରିଦବ।
ମୋର ସେଟା ସବୁବେଳେ ସବୁ ଠି ଆମ କମ୍ପ୍ୟୁଟର କ୍ଲାସରେ ଦିଟା ଡ୍ରଇଂ ମାରିଛି ଯ ଗୋଟେ ହେଲା ଜଗନ୍ନାଥ ଗ ସୁଭଦ୍ରା ଆଉ କାଳିଆ ଉଁ କଣା ଧା
ବଳଭଦ୍ର ସୁଭଦ୍ରା
ହଁ ସେ ଝୁଲ ଝୁଲୁଥିବେ ଆଉ ଗୋଟେ ଗଣେଶ।
ହୁଁ,
ଆ।
ହଉ ଆଉ ତ ଆଇଲାଣି ରଥଯାତ୍ରା ତମର ହେଠି ହୁଏ ପା?
ହଁ ଏଇଠୁ ଭାଇ ଛାଡ ଶୁଣ ଆଉ ଆଜି କୋଇ ଥିରେ ଯାଇଥିଲ କୋଇ କୁଆଖିଆ ଯୋଉ କୁଆଖିଆ ଦେଇକି ତମେ ଯାଉଛ ତ କଲେଜ। କେମିତି ଯାଇଥିଲ ସାଇକେଲ ନା ଗାଡିରେ ଯାଉଛ? ସାଇକଲେ ଓହୋ ଗାଡି ଫାଡି ଆଉ ନଉନା?
ନା ଗାଡି ଫାଡି ନଉନି ବର୍ଷା ଦେଖୁଛ ତ ଯୋଉ ଭଳିଆ ହଉଚି।
ହଁ।
ବର୍ଷା କଥା ନ କହିବା ଭଲ
ହ ବା ସେ ବର୍ଷା ଜୋରଦାର ରେ ହଉଛି ଆଉ କଣ ଗାଡିଫାଡ଼ି ନବ ବରଂ ସାଇକେଲ ନେଲେ ଛତା ଫତା ମାରିକି ଟିକେ ପଳେଇବ ଗାଡି ଫାଡ଼ି ନେଲେ ଛତା କେମି
ଧୋଇ ଧୋଇ ତମ ରଗ ମରିଯିବ ଏଇ ଦିନେ ଗାଡି ଚଲେଇବ ଧୋଇ ଧୋଇ ତମ ରଗ ମରିବ
ହୁଁ ତୁବୁଲ ର ପରିସ୍ଥିତି ସେଇୟା ହଉଛି
ଚଲେଇବା ବି ଯେତିକି ଖୁସି ଧୋଇବା ସେତିକି ଖୁସି
ହଁ ସେ ଦବା ବହୁ ଚଷମା ନ ପିନ୍ଧିଲେ ଯିବେ ନାହିଁ
ହୁଁ
ହୁଁ ଏଆ ଆଉ ନଈ ଫଇଆଡେ ଗଲଣି ନା
ନା କାଲି ଯାହା ଯାଇଥିଲି ଆଜି ଆଉ ଯାଇନି
ଓହୋ ଯିବ ନା ଟିକେ ଦେଖିବ ପାଣି ପାାଣି କେତେ ହେଲା ଆଉ ହଁ ନଈ ବ ପିବ କୁମ୍ଭୀର ତ ଆସିକି ଗଲାଣି ଫେର କେତେବେଳେ ଗୋଟେ ଆସିବ
ହଁ ସିଏ ତାର କାମୁଡିବ ଯିବ ଏଥିରେ କଣ ଅଛି
ହୁଁ
ତାର କିଛି ନାହିଁ ତାର ଆସିବ ଗୋଟେ ଦିଟା କାମୁଡିବ ଖାଇବ ଯିବ
ହଁ
ମୁଁ ସତରେ ମୁଁ ରିଏଲ ରେ କେବେ ଦେଖିନି ଯାହା ଭିଡିଓ ରେ ଦେଖିଛି
ହ ମୁଁ ବି ସେଇଆା ମୁଁ କୋଉଠି ରିୟଲେ ଦେଖିଛି ନା ଦେଖିଥିଲି ଯେ ଧବଳେଶ୍ଵର ରେ ଦେଖିଛ ନା ଯୋଉ ନଈ
ହଁ
ସେଇଠି ଯାହା ଦେଖିଥିଲି ଛୋଟ ବେଳେ ଯାଇଥିଲି ଥରେ ସଇଲା ଆଉ ଦେଖିନି
ସେଠି କିନ୍ତୁ କଛିମ ପ୍ରବଳ ଦେଖିବ
ହଁ ବଡ ବଡ
ହଁ ମୁଁ ଯାହା ଯାଇଥିଲି କଛିମ ମାନେ ପ୍ର
ଯାଇଥିଲି ଛୋଟବେଳେ ମୁଁ କଣ ଆଉ ଯାଇଛି
ମୁଁ ବା ସେଇ ଛୋଟବେଳେ ଯାଇଥିଲି ଆଉ ଯାଇନି
ହଁ ହଁ
ଆ ଫାଙ୍କା କେତେବେଳେ ହବ କେତେବେଳେ ପରୀକ୍ଷା କେତେବେଳେ ଇଏ ତେ ମାନେ ଇଏ ହେଲା ବେଳକୁ ଆଉ ସମୟ କେତେବେଳେ ଯିବ କୁଆଡେ ତମେ ତମର ଯେତେବେଳେ ଯଦି ଫାଙ୍କା ପାଉଥିବ ଯିବ ଆଉ ନା
ନା ନା ସାଙ୍ଗ କି ଏଠି ତ କଲେଜରେ ତ ବଢଉଛନ୍ତି ଏମଡି ସି ର ସଏଲ ପଲ୍ୟୁସନ ପଡଉଥିଲେ ହୁଁ ସଏଲ ପଲ୍ୟୁସନ୍ ୱାଟର ପଲ୍ୟୁସନ୍ ଆମର ହଁ ଏୟାର ପଲ୍ୟୁସନ୍ ଆଉ ଆମର କଣ ନଏଜ ବଲିଉସନ
ସବୁ ପ୍ରକାର ଯେତେବେ ପଲ୍ୟୁସନ ଅଛି ସବୁ ପଢଉଛନ୍ତି ନାଇଁ ପଲ୍ୟୁସନ ଉପରେ ଚାପ୍ଟର ଟା ଆଉ
ହଁ ଖାଲି ପଲ୍ୟୁସନ୍ ଆରେ ମାନେ ସେ ଆମର ଗୋଟେ ମାନେ ଗ୍ରାଜୁଏସନ୍ କୋର୍ସଟା ଗୋଟେ ଏମିତିଆ କୋର୍ସ ତମେ ମାନେ ସବୁ କିିଛି ଗୋଟିଏ ଇଏରେ ହିଁ ପଢିବ ପ୍ଲସ୍ ଥ୍ରୀ ବି ତମେ ଦେଖ ଧର ତମେ ଫିଜିକ୍ସ ପଢିଲ ଫିଜିକ୍ସ ର ମେକାନିକ୍ସ ଖାଲି ମେକାନିକ୍ସ ଆଉ ଗୋଟେ ରହିଲା ଖାଲି ମ୍ୟାଥମେଟିକ୍ସ ଖାଲି ଯୋଉଟା ମାନେ ସେ ଗୋଟିଏ ଉପରେ ବେଶ ରହୁଛି କ ହେଇରେ ଏ ନ ଏନ୍ ଭାର୍ମେଣ୍ଟାଲ କେମିଷ୍ଟ୍ରି ଖାଲି ପଲ୍ୟୁସନ ବାବଦରେ ପଢିବ। ସେ ମାନେ ସେଇଟା ଟୋଟାଲି ଗୋଟେ ବର୍ଷ ମାନେ ହାପ୍ ୟର। ଆଉ ସାହିତ୍ୟ ପଢିଲ ଖାଲି ଗ୍ରାମାର୍ ମାନେ ଯାହା ଜାଣିବ ସେଇଟା ପଢିବ ଆଉ ସେଗୁଡା ବିଷୟ ମିଷ କଣ ହବ ସେଇଥିପାଇଁ ନାହିଁ ଆର୍ଟସ୍ ରେ କିନ୍ତୁ ଅତି ବୁଡାଏ ନାଇଁକି ଇତିହାସ ବିତିହାସ ଏସବୁ ନେଲେ ଗୁଡାଏ ଆଉ ହଁ ସେମିତି ମ୍ୟା ମ୍ୟାଥି ମ୍ୟାଥ ଟା ଜାଣିଥିବ।
ହଁ
ଆଉ ଗୋଟେ ପର୍ଟିକୁଲାର୍ ସବ୍ଜେକ୍ଟ ସେଟ୍ ମାନେ ଟପିକ୍ କୁ ବେଶ୍ କରାହାଉଛି ଆଉ
ମାନେ ଯୋଉଟା ଜାଣିବ ପୁରା ଭଲ ସେ ଜାଣିବ
ହଁ ଆଉ ସିଏ ଯାହା ପଢଉଛନ୍ତି ଆମେ ତ ପୁରା ପିଜିଡ଼ି ପିଜି ହେଇଯିବା ସେଠି ହେଇଯିବ ଆମର ଆଉ
ହୁଁ
ହଁ ଏ ଆକ୍ଚୁଆଲି କେମେଷ୍ଟି ଡିପାର୍ଟମେଣ୍ଟ ରେ ତାଙ୍କର ମାନେ ଛୁଆଙ୍କ ସ ସପଟ ନଉଛନ୍ତି ସେମାନେ ତାଙ୍କ ସାଥ ଦଉଛନ୍ତି ଆମର କିଛି ନାଇଁ ଭାଇ ତମେ ଠିକ୍ ଚାହୁଁଛନ୍ତି ତମେ ଫେଲ୍ ହେଇଯା କଣ କରିବୁ
ଓହୋ
ଆମ ସାଇଡ୍ ରେ ନାଇଁ।
ତ ଡିପେଣ୍ଡ ମେଣ୍ଟ ବିରୁଦ୍ଧରେ ଯାଉଛନ୍ତି ଆଉ
ହଁ ବା କଣ କହିବୁ ଆଉ
ହୁଁ
ନହେଲେ ଏମିତି ହେଇଥାନ୍ତା।
ହୁଁ
ଆଉ ତମ ଡିପାର୍ଟମେଣ୍ଟ ଖବର କଣ?
ଆମ ଡିପାର୍ଟମେଣ୍ଟରେ ସବୁ ଭଲ। ଆମ ଡିପାର୍ଟମେଣ୍ଟରେ ଯୁଥିଲେ ପିଲାଙ୍କର ବ୍ୟାକ୍ ଲାଗିଥିଲା କହିଲେ
ମନ ଦେଇକି ପଢ ସେ କିଛି ନାଇଁ ଫେରେ ଆର ଥର ଦବ କ୍ଲିୟର ହେଇଯିବ ଆଉ ପଢିବ ଯେପର୍ଯ୍ୟନ୍ତ ନ ପଢିଛ ସେ ପର୍ଯ୍ୟନ୍ତ ନିଜେ ଯେପର୍ଯ୍ୟ ନ ପଢିଛ ସେ ପର୍ଯ୍ୟନ୍ତ ହବନି
ତମେ କହିବ ମୁଁ ପଢିବିନି ମୋର ହଉନି ସେଟା କଣ ସମ୍ଭବ
ହଁ
ସେ ବୁଝେଇଲେ ମୁ ଯୋଉ ପିଲାଙ୍କ ମନ ଦୁଃଖ
ହବ ଏବେ ବ୍ୟାକ୍ ଲାଗିଲେ ଟ୍ୟାଙ୍କ ଲାଗିଲେ ତ ହବ ସେଇଆ ଆଉ
ହୁଁ ଏ ସବୁ ବୁଝେଇଲେ କ୍ଲାସ୍ ରେ
ଠିକ୍ ଅଛି
କହୁଥିଲି
ମାନେ ମ୍ୟାଥରେ ମାନେ ମାନେ ଯେମିତି ପର୍ଟିକୁଲାର ଟପିକ୍ କୁ ନେଇ ବ କରିକି ମଯେମିତି ସେଟା ତ ଏମିତି ମାନେ କଣ ଟା ପଢଉଛନ୍ତି ମ୍ୟାଥିରେ
ଆମର ସବୁ ପ୍ରକାର ମିଶେଇକି କରି ଦେଇଚୁ।
ଫଙ୍କସନ
ହଁ ରିଲେସନ ଫକ୍ସନ୍ ଫାସ୍ ରିଲେସନ୍ ଫକ୍ସନ ହରିକା ଫାଷ୍ଟ ସିମେଣ୍ଟରେ କି ଗୃପରୁ ସ ନୋଟେସନ ଏମିତି ସବୁ ଆଉ। ଇନଭସ୍ ପରିମେଡେସନ୍। ପରିମେଡେସନ୍ଉପରେ ଟିକେ ପଢା ହଉଛି ବେଶୀ ଆଉ।
ପରିମେଡେସନ୍ ଉପରେ ତାହେଲେ ବେଶୀ ପଢା ହଉଛି?
ହୁଁ।